ହ୍ୟାଲୋ। କଣ କରୁଛ? ଶୁଭ ସନ୍ଧ୍ୟା। ବ
କେମିତି ଅଛ?
ଭଲ ।ଆଜି ତମ ଆଡେ ବର୍ଷା ହେଇଛି ନା?
ହଁ ଚାରିଟା ବେଳେ ହେଲା ବହୁତ ଜୋରସ ସେ।ଆଉ ତମ ଆଡ଼େ?
ଆମ ଆଡେ ବହୁତ ଜୋରରେ ବର୍ଷା ହେଲା ।ହେଲେ କଣ ହବ ଯୋ ଗରମ ଯୋଉ ଭଳିଆ ହଉଛି।
ହଁ କିନ୍ତୁ ହଁ ଆମର ଖରାବେେଳେ ବହୁତ ଗରମ ହେଉଥିଲା କିନ୍ତୁ ବର୍ଷା ହେଲା ପରେ ଏବେ ଟିକଏ ଥଣ୍ଡା ଲାଗୁଛି ।କିନ୍ତୁ ଗରମ ତ ହେଉଛି ଆଉ କଣ କରିବା।
ଆଉ ଗୋଟେ ଜିନିଷ ଦେଖିଛ ନା। ଆଉ ଗୋଟେ ଜିନିଷ ଦେଖିଛ ନା। ଆଗରୁ ଯେମିତି ଗରମ ଟା କମ ହଉଥିଲେ ଏବେ ଟିକେ ଅଧିକ ହଉଛି।
ହଁ କାରଣ ଆଜିକାଲି କଣ ହେଉଛି ନା ଗଛ ଫଛ ଲୋକମାନେ ଅଧିକ କାଟି ଦେଉଛନ୍ତି, ଆଉ ବି ବହୁତ ସାରା ନୂଆ ନୂଆ କଳକାରଖାନା ବି ଘଡ଼ିି ଚାଲୁଛି, ଆଉ ଏତେ ଯାନବାହାନ ବି ନଥିଲା କିନ୍ତୁ ଏବେ ଅଧିକ ଯାନବାହାନ ଚାଲଛି ନା ସେଥିଲାଗି। ସେମାନେ ର ଗ୍ୟାସ୍ ପୁଣି ଗଛ ବି ସେଇ ଅନୁସାରେ କଟାଯାଉଛି ତ ଗରମ ତ ହବ ନା ସେଥିଲାଗି ଆମେ ଯେତେ ବି ଚାହିଁବା ଗଛ ଲଗାଇବା ଆଉ ଆମ ପରିବେଶକୁ କେମିତି ସଫା ରଖିବା ।ନହେଲେ ଆର ପରିଣାମ ତ ଆହୁରି ବି ଅଧିକ ବଢ଼ିଯିବ ଆଗକୁ। ହୁ
ଆଗରୁ କେତେ ସୁନ୍ଦର ।ହଁ ଠିକ କଥା ବାକି ଆଗରୁ ଏତେ ସୁନ୍ଦର ଲାଗୁଥିଲା ଯୋଉ ଚାଳ ଘର ଥିଲା। ଚାଳ ଘର ମାଟିେ ଥଣ୍ଡା ଲାଗୁଥିଲା ଏସି ଫେସି ର କିଛି ଆବଶ୍ୟକତା ହିଁ ନଥିଲା।
ହଁିକଛ ଆଉ ପୁଣି ଯୋଉ ଆଉ ଯୋଉ ଚାଳ ଘରେ ମାନେ ଗ ଚିତା ପଡିଥାଏ ସେଇଟ ଦେଖିବା କେ ସୁଧା ଟଏ
ହଁ ମାଟିରେ ପୋଛି ହମ୍ ମା ରେ ପୋଛା ହେଇଥିବ ଚିନ୍ତା ପଡ଼ିଥିବ।
ଆଉ ପୁଣି ଯୋଉ ଘ ମା ସବୁ ମାନେ କେମିତି ହେଇଥିଲା ଯୋଉ ନଡ଼ା ନହେଲେ ମାନେ କିଛି ନଡ଼ିଆ ପତ୍ର କି ଖପର ହ ସେଇଥିରେ ସବୁ ତିଆରି ହୁଏ ସେଇ ଘର ସବୁ କେତେ ଥଣ୍ଡା ଥିଲା ନା କି?
ହୁଁ ଆମ ପଟେ ଛ ଏଇ ଯୋଉ ଧାନ କ ଟାସାରଲା ପରେ
ହଁ ହଁ ହଁ ବୁଝିଛୁ ଆମରି ସେଟା ଆଉ ଯୋଉ ଆଗରୁ ଖ ଏବେ ତ କଣ ଆଜିକାଲି ସମସ୍ତେ ଫ୍ରିଜ ପାଣି ପିଉଛନ୍ତି ସେଇଟା ପିଇଲେ ବି ଆମକୁ ଥଣ୍ଡା ହଉଛି ଆଉ ଆମର ଗଳାର ପ୍ରୋବ୍ଲେମ୍ ହେଉଛି କିନ୍ତୁ ଆଗ କଳରେ କମା ମାଠିଆ ଥିଲା ଆମେ ସବୁ ମାଠିଆରେ ପାଣ ପାଣି ପିଉଥିଲେ ମାଠିହାର ଥଣ୍ଡ ପାଣି
ମାଠିଆରେ ଥଣ୍ଡା ପାଣି ତାପରେ
ଅ କିନ୍ତୁ ଆଗ
ଏବେ ପିଉଛନ୍ତି ବାକି ଏତେଟାଉ ପିଉନାହାନ୍ତି ଏବେ ସମ ଫ୍ରିଜ୍ ଏସି।
ହଁ କିନ୍ତୁ ଏବେ ଗରମ ହଉଛି ଦେହଟା ନ କରିବା ପାଇଁ ନ ଖରାପ କରିବା ପାଇଁ ପୁଣି ଥଣ୍ଡା ଜ୍ଵର ବି ହଉଛି ନା ସେଥିଲାଗି ମୁଁ ସ ବୁବେଳେ ମାଟ ପାଣି ପିଉଛି। ତୁମେ ବି ବା ଠିଆରେ ପାଣି ପିଅ ଆଉ ଆମର ଆଗରୁ ଏମିତି ଆଗରୁ ତ ହଁ ଆଗରୁ ଆମର ଲା ଲାଇନ୍‌ ବି ଏତେ ନଥିଲା ଯୋଉ ଲଣ୍ଠନ ଡିବି ଜାଳିଲେ ରୋଷେଇ କରିବା ପାଇଁ ପାଠ ପଢ଼ିବା ପାଇଁ ରା ତିରେ ସେଟା କେତେ ସୁନ୍ଦର ବି ଲାଗେ ନା।
ହଁ। ଆଗରୁ ଟୋଟାଲ ହିଁ ଲାଇନ ନଥିଲା।
ହଁ ଲାଇନ୍‌ କେ ହଁ ଆଜିିକାଲି ତ ଇନ୍‌ଭଟର୍ ଆସି ଯାଇଛି ନା ବ୍ୟବହାର କରୁଛନ୍ତି ଲାଇନ୍ ପଳେଇଲେ କିନ୍ତୁ ଆମେ ଯେତେବେଳେ ଛୋ ଟ ପିଲା ହୋଇଥିଲେ ସେତେବେଳେ ଆମେ ଡିବି ନହେଲେ ଲଣ୍ଠନ ଲଗେଇକି ସନ୍ଧ୍ୟାରେ ପା ପାଠ ପଢୁଥିଲେ ଟିଉସନକୁୁ ବି ନେଇକି ଯାଉ ଥିଲେ। ଆଉ ପୁଣି ଆଗରୁ ଢିଙ୍କି ଥିଲା ସେ ଗୋଟେ ମାନେ। ଯୋଉ ଢିଙ୍କିରେ ସବୁ କୁଟିକି ଚାଉଳ କ ଥିଲେ ଆଉ ସବୁ ମାନେ ଆଉ ବି ସବୁ ଜିନିଷ କରୁଥିଲେ।
ସେଇ ସବୁ ଜିନିଷରେ ବି ବ୍ୟବହାର। ଯେମିତି ଢିଙ୍କି ହେଲା। ଗ୍ରାଇଣ୍ଡର ୟୁଜ୍ ନ କରିକି ସବୁ ଶିଳ। ଏଇ ସବୁ ଜିନିଷ ୟୁଜ କ-କରୁଥିଲେ ଦେହ ବି ପ୍ରୋବ୍ଲେମ ଏ
ହଁ କାରଣ ସେଇଥିରେ ଆମର। ଆମର ମାନେ ଆମ ଶରୀ ଟା ବହୁତ କାର୍ଯ୍ୟ କରୁଥିଲେ ହଁ ପରିଶ୍ରମ ଟା ହେଇଯାଉଥିଲା ସେଥିଲାଗି। ଆଉ ଏତେ କିନ୍ତୁ ଆଜିିକାଲି କଣ ଆମେ ସବୁ ମାନେ ସବୁ ସହଜ ଜିନିଷକୁ ଆପଣାଉଛେ ନା ସେ ଥିଲାଗି ମାନେ ଏଟା ଅଧିକ ଆମ ଦେହ ଉପରେ ପ୍ରଭାବ ପକଉଛି ବହୁତ ସାରା ମାନେ ଦେହ ବି ଖରାପ ହଉଛି କାରଣ ଆମ ଶରୀର ତ ସେତିକି କାର୍ଯ୍ୟ କରୁନି ନା ଯେତିକି କରିବା କଥା।
ସେଇ ଜିନିଷ ଗୁଡା ବ୍ୟବହାର କରୁଥିଲେ ସହଜରେ ବି ହେଇଯାଉଥିଲା ସହଜ ନୁହ ଟିକେ ପରିଶ୍ରମ ହଉଥିଲା ହେଲେ ଏତେଟା ପଇସା ଖର୍ଚ୍ଚ ହଉନଥିଲା। କିନ୍ତୁ ଏବେ ପଇସା ଖ ଖର୍ଚ୍ଚ ହଉଛି ତା ସହିତ ଆମେ ରୋଗକୁ ବି ଆଣୁଛନ୍ତି ଫ୍ରିଜ ପାଣି ପିଇବା ଗ୍ରାଇଣ୍ଡିଙ୍ଗ କରିବା ଏଇ ସବୁ ଜିନିଷ। ରୋଗକୁ ଆଣୁଛନ୍ତି ତା ସହିତ ଫୁଣି ଜିମ୍ ଯାଇକି ଦେହ ଠିକ ରଖିବା ପାଇଁ ପୁଣି ଜିମ୍ ଯାଇକି ସେଥିରେ ବି ପଇସା
ହଁ ଖର୍ଚ୍ଚ କରୁଛି ହଁ ଠିକ କଥା କହିଲ ତମେ ଆଉ ଏବେ ବି ଆମେ ଚାହିଁଲେ ବି ଆମର ଯେଉଁ ପୁରୁଣା ଜିନିଷ ଥିଲା ଆମ ଘରେ ବି ଥିଲେ ଆମେ ଚାହିଁଲେ ସେ ପୁରୁଣା ଜିନିଷରୁ ଆମେ ସବୁ ନୁଆ । ପାରିବା ଯେମତି ଲଣ୍ଠନ ଲ ଲଣ୍ଠନ ଟା ଆମକୁ କେତେ ସୁନ୍ଦର ଲାଗେ କହିଲ ସେଇଟା ମା ଯିଏ ବି ତାକୁ ତିଆରି କରିଥିଲେ କି କଣ ଆ ଆଗ କାଳ ରେ ବ୍ୟବହାର କରୁଥିଲେ ସେଟା କୁ ଆମେ କେତେ ବଢିଆ ଲାଗେ ଆମେ ଯଦି ବି ସେ ଲଣ୍ଠନ ଆଣିକି ସେ ଲଣ୍ଠନ କାଚରେ କିଛି ଗୋଟେ ଚିତ୍ର କରିକି କି କିଛି କରିକି ଆମ ଘ ଆଗରେ ଲଗେଇଲେ କେତେ ସୁନ୍ଦର ଲା ବନା।
ସୁନ୍ଦର ଲାଗେ। ଆଉ ତା ସହିତ ତମର କରିଥିବ ସବୁ ଡବା ଆସେ କୌଣସି ଜିନିଷ ଆମେ ଡବା ଆଣିଲେ। ଏବେ ଡବା ଆଣିଲେ ଜିନିଷ ଟା ସରିଗଲେ ଫୋପାଡ଼ି ଦଉଛନ୍ତି। ଆଗେ ମସଲା ପୁୁରଉଥିଲେ ରୋଷେଇ ଘରେ ବ୍ୟବହାର
ହଁ ଠିକ୍ କଥା କହିଲ। ହେଲେ ଆଉ ସେ ପେନ୍ ଷ୍ଟାଣ୍ଡ ନହେଲେ ଫୁଲଦାନୀ ବନେଇ ପାରିବା ନା।
ହୁଁ ହୁଁ ଫୁଲଦାନୀ ପେନ୍ ଷ୍ଟାର୍ ବହୁତ କିଛି ଜିନିଷ ଚପଲ ଷ୍ଟାଣ୍ଡ ବି ସବୁ ଜିମିତି ତିଆରି ହଉ
ହଁ କିଛି ଗୋଟେ ପେଟି କି କିଛି ଗୋଟେ କାଗଜ ର ଖୋଳରେ ।ଆମେ ଚପଲ ଷ୍ଟାଣ୍ଡ ବି ତିଆରି କରିପାରିବା। ଆଉ ଆମର ଯେଉଁ ପୁରୁଣା କପଡ଼ା ସବୁ ମାନେ ନଷ୍ଟ ହେଇଯାଉଛି ।ଆମେ ପିନ୍ଧି ସାଇଲା ମାନେ ଆମେ କଣ ଅଧା ପିନ୍ଧୁଚେ ଆମେ ତାକୁ ଫୋପାଡ଼ି ଦେଉଛେ କି କିଛି କଣ ଗୋଟେ କରୁ ସେମିତି ନ କରିକି ଆମେ ଯଦି ପୁରୁଣା ବ୍ୟାଗ୍ ରୁ ଆମେ ଯଦି ତିଆରି କ ମାନେ ପୁରୁଣା ଯେଉଁ କପଡ଼ାରୁ ଆମେ ବ୍ୟାଗ୍ ବି ତିଆରି କରିପାରିବା। ଆଉ ତାକୁ ଘର ପୋଛା ପୋଛି କାମରେ ବି ବ୍ୟବହାର କରିପାରିବା ନହେଲେ ତ କିିଆ ଖୋଳ ବି ତିଆରି କରିପାରିବା।
ଛା ଯୋଉ କହନ୍ତି। ପାପୋଛା ବି ତିଆରି ଇଏ। ହୁଏ ଏବେ ସେସବୁ ଆଉ ନାହିଁ। ଏବେ ସେ ସବୁ ହଉନି।
ହଁ।
ତାପରେ ଆଉ ଗୋଟେ ଆଉ ଗୋଟେ ଜିନିଷ କଣ କହିଲ ଆମେ ପ୍ଲାଷ୍ଟିକ ଜିନିଷ ବେଶୀ ପ୍ଲାଷ୍ଟିକ ଜିନିଷ ଯେମତି କି ଜରି ହେଲା। ବହୁତ ସାରା ପ୍ଲାଷ୍ଟିକ ଜିନିଷ ଆମେ ବ୍ୟବହାର କରୁଚନ୍ତି ତାପରେ ତାକୁ ଫୋପାଡି ଦେଲେ ଫୋପାଡିଲେ କୋଉଠି ମାଟିରେ ମାଟିରେ ଫୋପାଡେଲେ ଆଉ ସେ ଯୋଉ ଯୋ ପ୍ଲାଷ୍ଟିକ ତ ଏତେ ଶୀଘ୍ର ନଷ୍ଟ ହୁଏ ନା ସେଥିପାଇଁ ସେ ଗଛ ବି ଗଛ ବି କିଛି ଲଗେଇଲେ ମାଟି ନଷ୍ଟ ହେଲା ଗଛ ହବନେଇଁ। ନହେଲେ ସିଧାସଳଖ ଆମର ପ୍ରଭାବ ପକେଇଲା। ଜଳ ବାୟୁ ଉପରେ।
ଆଜିକାଲି ଏତେ ପଲିଥିନ୍ ଆଉ ପ୍ଲାଷ୍ଟିକ ବ୍ୟବହାର କରୁଛେ।ଯେଉ ଗାଈ ଗୋରୁ ମାନେ ସେମାନେ ବି ଜାଣି ପାରୁନାହାନ୍ତି ସେମାନେ ବି ନିରୀହ ନା ସେମାନେ କେମିତି ଜାଣିବେ? ସେମାନେ ବି ସେଟା ଖାଇଦଉ କିଛି ସେମାନଙ୍କ ପେଟରେ ରୋଗ ହେଉଛି କି ତାଙ୍କ ଗଳାରେ ଲାଗିଯାଉଛି ସେଇଟା ବି ଗୋ ଟ ଗୋଟେ ଅସୁ ସେଥିଲାଗି ଆମେ ସବୁ ଜିନ ଷର ତାକୁ କେମିତି ମାନେ ଆମେ ଗୋଟେ ଅ ଡଷ୍ଟବିନ୍ କରିକି ତାକୁ ପ କେବା ଏପଟ ସେପଟ ପକେଇବାନି ଆଉ ଆମେ ସବୁବେଳେ ଚେଷ୍ଟା କରିବା କେମିତି ଗୋଟେ ଜିନିଷ ଆଉ ଗୋଟେ ଜିନିଷ କହିବା ଯାହା ଦ୍ୱାରା ନା ଆମର ପଇସା ବି ଅଧିକ ଖର୍ଚ୍ଚ ହେଉନି ଆଉ ସେ ଜିନିଷ ଟାକୁ ଆମେ ଭଲସ ବ୍ୟବହାର ବି କରିପାରିବା ନା
ଘରେ ତିଆରି ଜିନିଷ ଟା ବି କିଣା ଜିନିଷଠୁ ଆହୁରି ସୁନ୍ଦର ଲାଗେ। ତାପରେ ଗୋଟେ ଖୁସି ଲାଗିବ କି ଆମେ ତିଆରି କରିଚୁ। ଆମେ ନିଜେ ତିଆରି କରିକି ଗୋଟେ ଜିନିଷ ବ୍ୟବହାର କଲି
ତମେ କେବେ କିଛି ପୁରୁଣା ଜିନିଷରୁ କିଛି ଜିନିଷ ବନେଇଚ? ବନେଇ କିଛି ଘରେ ରଖିଚ?
ହଁ ହଁ ମୁଁ କରିଚି। କରିଚି କଣ କଇଲ ଆଗରୁ ଏ ଯୋଉ ପ୍ଲାଷ୍ଟିକ ବୋଟଲ ଥଣ୍ଡା ବୋଟଲ ଥଣ୍ଡା ବୋତଲ ସବୁ ତିଆରି ହୁଏ ସବୁ ଫୁଲ ସୋଲ ଆଉ ଥଣ୍ଡାପତ୍ର ଥୁଆଯାଏ ଟିଭି ଉପରେ ସେଗୁଡା ହେଲା ଆଉ ପା ପୋଛା। ସେଗୁଡା ଫୁଲ ଦାନୀ।
ହଁ ଆଉ ମୁଁ ବି ଯୋଉ ଇଲେକ୍ଟ୍ରିକ ବଲ୍ବ ଥାଏ ନା ସେଥିରେ ମାନେ ସେଡା ଯେ କେତେବେଳେ ଖରାପ ହେଇଯାଇଥାଏ ଆଉ ସେଇଟା ତ କିଛି ବି ବ୍ୟବହାର କରିହବନି ସେଥିରେ ମୁଁ ଚିତ୍ର କରିକି ସେଇଟା ମୁଁ ମୋର ଘରେ ରଖେ ମାନେ ଘର ସଜେଇାର ବ୍ୟବହାର କରେ ସେ ବଲେ ବହୁତ ସୁନ୍ଦର ଲାଗେ ଦେଖିବା ପାଇଁ ବି ଆଉ ଟାଇମ ବି ସେଥିରେ ଦେଲେ ମାନେ ମନକୁ ବି ବହୁତ ସୁନ୍ଦର ଲାଗେ ଆଜିକାଲି ତ ଆମେ ଅଧିକ ମୋବାଇଲରେ ବ୍ୟସ୍ତ ରହିଯାଉଛୁ ଆଉ ପୁରୁଣା ଜିନିଷକୁ ଏତେ କିଛି ବ୍ୟବହାର କରୁନେ ତ ସେଥିଲାଗି ଆମ ମାନେ ଜାଣିପାରୁନି ମାନେ ସମୟ ବି ଆମେ ନଷ୍ଟ କରିଦେଉଛେ କେତେ କିନ୍ତୁ ଆଗରୁ ସେମତି ନଥିଲା
ଠିକ କଥା କିନ୍ତୁ ଏବେ ଯଦି ସେଇ ଜିନିଷ ଆମେ ଏବେ ତିଆରି କରିବା ତାର ଦି ପ୍ରକାର ଫାଇଦା ମିଳୁଛି ଫାଇଦା ଦି ପ୍ରକାର କଣ ବହୁତ ତ ମିଳୁଛି ମୁଁ ଦି ପ୍ରକାର କ ଛି ଗୋଟେ ଏବେ ବି ବାହାରଛି ସବୁ ଭିଡିଓ କରିକି ୟୁ ଟ୍ୟୁବରେ ହେଲା କଉଥିରେ ପକେଇକି ।
ହଁ ସୋସିଆଲ ମିଡିଆରେ ବହୁତ ସାରା ଇନକ ହଁ । କାରଣ ହଁ ଅ ଆଗକାଳର ଲୋ ହଁ ଆଉ ଆଗକାଳର ଲୋ ଲୋକମାନଙ୍କ ପାଖରେ ଏତେ ସାରା ତାଙ୍କ ଜିନିଷକୁ ଅନ୍ୟମାନଙ୍କୁ ଦେ----। ସିଖେଇବା ସେମାନଙ୍କୁ କିଛି ସିଖେଇବା ପାଇଁ ସୁଯୋଗ କିଛି ମିଳୁନଥିଲା । କିନ୍ତୁ ଏବେ ଆମମାନଙ୍କ ପାଖରେ ବହୁତ ସୁଯୋଗ ଅଛି ୟୁଟ୍ୟୁବ୍ ଅଛି ଇନଷ୍ଟାଗ୍ରାମ୍ ଅଛି। ସେଇଥିରେ ଆମେ କିଛି ବି ଜିନିଷ ତିଆରି । କରିକ । ଆମେ ଲୋକମାନେ ଶିଖ ଆଉ ସେ ଜିନିଷ ବି ଆମକୁ । ପାଖରେ ବି ରଖିପାରିବା ଆଉ ସେଥିରୁ ଆମେ ଚାହିଁଲେ ବି କିଛି ରୋଜଗାର ମଧ୍ୟ କରିପାରିବା।
ହଁ।
ଆଉ ଏମିତିରେ ବି ଲୋକମାନଙ୍କ ଭଲ ପାଇବା ବି ପାଇବା।
ହଁ ଛୋଟ ପିଲାଙ୍କୁ ବି ଆମେ ଶିଖେଇ ପାରିବା କେମିତି ଆମର ଆମର ଯେତିକି ପ୍ରୟାସରେ ପରିବେଶକୁ କେମିତି ସୁରକ୍ଷା ର ରଖିବା ପୁରୁଣା ଜିନିଷ କେମିତି ନୂଆ ଜିନିଷ ତିଆରି କରିବା ।
ହଁ ଆଉ କାଗଜରୁୁ କେମତି ଛୋଟ ଛୋଟ ମାନେ ଦ ଛୋଟ । ଛୋଟ ଛୁଆମାନଙ୍କୁ ଫୋନ ନ ଦେଇକି
ହୁଁ ।
ଛୋଟ ଛୋଟ ଡଙ୍ଗା ବନେଇକି ଖେଳି ପାରିବେ ନହେଲେ କିଛି ଠୁଙ୍ଗା ବନେଇ ପାରିବେ। ଏମିତି ଆମେ ବି ଛୋଟବେଳେ ବହୁତ ବହୁତ କରିକି ଖେଳୁଥାଉ ନା। ଭଲ ଲାଗି ସେ ଯେ।
ଏସବୁ ବହୁତ୍ ଜିନିଷ ଆମେ ସବୁ ତିଆରି କରିଥିଲେ ଖେଳୁଥିଲେ ସ୍କୁଲ ଟାଇମରେ।
ତମେ ଏ ତମର ଚେଷ୍ଟା କରିବାମ ଆମର ଏହିକି ଆମେ ତାକୁ ବ୍ୟବହାର କରି ହେଲା କି ଯାହାଦ୍ୱାରା ବି ଆମର ଟଙ୍ଗା ଞ୍ଚୟ ହେବ ଆଉ ପରିବେଶର ମଧ୍ୟ ସୁ ଏ ସୁରକ୍ଷା
ସୁରକ୍ଷା ହବା ହୁଁ ସେଇଟା କରିବା ବି ଦରକାର। ତା ସହିତ ଆମେ ବି ଆଉ କିଛି ଲୋକଙ୍କୁ ବି ବୁଝେଇବା ଦରକାର। କ କି ଏଇଟା କରିବା ଦ୍ଵାରା ପରିବେଶ କେମିତି ସୁରକ୍ଷା ରହୁଛି ସୁରକ୍ଷିତ ରହିବ ଏଇ ନ କରିବା ଦ୍ଵାରା ଆମେ ପ୍ଲାଷ୍ଟିକ ଫୋପାଡ଼ି ଦେଲେ ଯେମିତି ଜରି ନଷ୍ଟ ନ କରି ଫୋପାଡ଼ି ଦେଲେ। କେମିତି ପରିବେଶ ଉପରେ ଖରାପ ପ୍ରଭାବ ପକଉଛି। ତାକୁ ବି ବୁଝିବାର
ହଉ ସାଙ୍ଗ ତମ ସହ କଥା ହେଇକି ବହୁତ କିଛି ନୂଆ ଜିନିଷ ବି ମତେ ଶିଖିବା ମିଳିଲା ଆଉ ଆମେ ଦୁଇ ଜଣ ମିଶିକି ପୁରୁଣା ଜିନିଷରୁ ନୂଆ ଜିନିଷ ତିଆରି କରିବା।
ନୂଆ ଜିନିଷ ତିଆରି କରିବା।
ହଁ ହଁ ମୁଁ ବି ରଖୁଛି
ହଁ